ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ, ଆଉ କଣ କରୁଥିଲ?
ନାଇଁ ଏଇଠି ବସିଥିଲି ଆଉ।
ହଁ, ହଁ।
ଖାଇବା ପିଇବା, ହଁ ଖାଇବା ପିଇବା ସଇଲାଣି ଆଉ।
ଅଁ ହଁ।
ହୁଁ।
ଆଉ ଆଉ କଣ କରିଥିଲ ରାତିରେ ଖାଇବା? ରୁଟି।
ରୁଟି ଆଉ ଭଜା ହେଇଥିଲା ଆଉ।
ହଁ ସେମିତି ଦେହ ସୁସ୍ଥ ରହିବ ଆଉ ତରକାରୀ ଫରକାରୀ ରାତିରେ ଖାଇଲେ ଏ ଶୋଇ କମ ସମୟ ଶୋଇବାକୁ, ଏବେ ଜଲଦି ରାତିପାଇ ଯାଉନି କି? ଗ୍ୟାସ ହେଇଯିବ।
ହୁଁ।
ଆଉ
ସେଇପା, ଆଉ ସତ୍ସଙ୍ଗ କୁଆଡେ ଯାଇଥିଲ?
ଉଁ ଯାଇଥିଲି ଗୋଟେ ମାତୃ ସମ୍ବିଳନୀ ଏବେ ଏଇ ଉଁ କୋଉ ଦିନ ଆମର ରବିବାର ଦିନ ଯାଇଥିଲି।
ହୁଁ।
ରବିବାର ଦିନ ଯାଇଥିଲି। ସେଠିପା ଗୋଟେ ବଢ଼ିଆ ଆଲୋଚନା କରୁଥିଲେ ଏ ପୁଅକୁ କହୁଥିଲି ମାନେ ମାନେ ଠାକୁରଙ୍କ ଲୀଳା। ତାକୁ ମାନେ ଆମେ ବୁଝିପାରେନା ଆମର କୋଉଥିରେ ମଙ୍ଗଳ।
ହଁ।
ସେ ମାନେ ଆମକୁ କେମିତି ମାନେ ଭୁଲେଇକି ରକ୍ଷା କରନ୍ତି, ଯେତେବେଳେ ଛୁଆ ମନ ଦୁଃଖ ଥାଏ ସେ କେମିତି ଭୁଲେଇ ଦିଅନ୍ତି ମୁଁ ତାକୁ ମୋ ନିଜ ଅନୁଭୂତି କଥା କହୁଥିଲି। ମୁଁ କହିଲି ଦେଖେ ଆଜି ମୋ ମନ ଦୁଃଖ ଅଛି ବୋଲି ସାଙ୍ଗ ସାଙ୍ଗ ମାନେ ମୋ ଆକାଉଣ୍ଟ କୁ ପଇସା ପଳେଇ ଆଉଛି। ତାପରେ ମୋ ମାଇଣ୍ଡ ଟାକୁ ବୁଲେଇବାକୁ ସେ କେତେ ବ୍ୟବସ୍ଥା କରିଦଉଚନ୍ତି। ସେଇଠି ସେ ସେଠି ଗୋଟେ ବଢ଼ିଆ ଆଲୋଚନା କରିୁଥିଲେ ଜଣେ ମା ଜଣେ ମାତୃ ସମ୍ମଳନୀରେ କହିଲେ ଜଣଙ୍କର ସ୍ତ୍ରୀ ର ପ୍ରେଗନେନ୍ସି ଥିଲା ମାନେ ନୂଆ କି ରହିଲା ଦୁଇ ମାସ ତାଙ୍କ ସ୍ଵାମୀ କି ଆଚାର୍ଯ୍ୟ ଦେବ ଆମର ଦେଇଥିଲେ ଗୋଟେ କାମ ଗୋଟେ ମନ୍ଦିର କାମ। ମନ୍ଦିର ଟା ତିଆରି ହବ। ତାଙ୍କ ସେ ଯେମିତି ତାଙ୍କ ସ୍ତ୍ରୀଙ୍କର ନୂଆ କି ପ୍ରେଗନେନ୍ସି ହେଲା ସିଏ ଡାକିଲେ, ମାନେ ସିଏ ଚାହିଁଲେ କି ମୋ ସ୍ବାମୀ ମୋ ପାଖରେ ରୁହ ତୁ ମୋତେ ହସ୍ପିଟାଲ ନିଅନ୍ତୁ ନିହାତି ଗୋଟେ ସ୍ତ୍ରୀ ବି ସେ ଆଶା କରିବ ତ ସେ ତାଙ୍କ ସ୍ଵାମୀ କି ଫୋନ୍ କଲେ ମୋର ଏମିତି ଦୁଇ ମାସ ହେଇଚି ତୁମେ ଆସ ମୋ ପାଖକୁ ସେଠୁ ତାଙ୍କ ସ୍ଵାମୀ ଯାଇକି ଆଚାର ଦଉଙ୍କୁ ଆମର ଜଣେଇଲେ ଆଉ ଆମର ର ଅ ଏମିତି ଆଜ୍ଞା ମୋ ସ୍ତ୍ରୀଙ୍କର ହେଇଚି ଆଉ ଆମେ ଟିକେ ମୁଁ ଟିକେ ଯିବି ଘରକୁ ଆଉ। ସେ କିଛି ଶୁଣିଲେନି ଆମର ଆଚାର୍ଯ୍ୟ କହିଲେ ମନ୍ଦିର କାମ କର ପୁଣି ଉ ତିନି ମାସେ ଖଣ୍ଡେ ହେଲା ଚାରି ମାସେ ଏମିତି ହେଇ ହେଇ ନଅ ମାସ ହେଲା ପଛିକା ସେ ଯେତେ ଥର କହିଲେ ମୁଁ ଟିକେ ଯିବି ଆଜ୍ଞା ସ୍ତ୍ରୀ ଡାକିଚି ସେ କହିଲେ ମନ୍ଦିର କାମ କର କିଛି ଶୁଣିଲେ ବି ନାଇଁ। କିଛି ଶୁଣିଲେନି ଯାହା ହଉ ତାଙ୍କ ସ୍ତ୍ରୀ ହେଠୁ ଅଭିମାନର ଥିଲେ ସେତେବେଳେ ହସ୍ପିଟାଲ୍ ଗଲେ ଆଉ ତାଙ୍କ ସ୍ଵାମୀ ବି ଜଣେଇଲେନି ସେଠୁ ଯାଇକି ତାଙ୍କର ଗୋଟେ ବହୁତ୍ ସୁନ୍ଦର ପୁଅଟିଏ ହେଲା ସେ କଥା ବି ଜଣେଇଲେ ନାଇଁ। ନିହାତି ଗୋଟେ ସ୍ତ୍ରୀ ମନର ଅଭିମାନ ଆସିବ।
ହୁଁ।
ଆଉ ତାଙ୍କ ମା ମାନେ ସେ ବୋହୁର ଶାଶୁ ଯିଏ ସିଏ କିନ୍ତୁ ଲୁଚିକି ଫୋନ୍ କରିଥିଲେ ଆଉ ତମେ ଆଉ ଶୁଣୁ ତୋର ଗୋଟେ ସୁନ୍ଦର ପୁଅ ଗୁଲୁ ଗୁଲିଆ ପୁଅଟେ ହେଇଚି ତୁ ଟିକେ ଆସିକି ଦେଖି ଯା ସେଠୁ ସେ କଣ କଲେ ସେ କଥା ବି ଯାଇକି ଆଚାର୍ଯ୍ୟ ଙ୍କୁ ଜଣେଇଲେ ଆଜ୍ଞା ମୋର ଗୋଟେ ପୁଅ ହେଇଚି ଆଉ ମୁଁ ଟିକେ ଯିବି କହିଲେ ମନ୍ଦିର କାମ ଜଲଦି ଶେଷ କର ସେ ଯାହା ହଉ ଠୁ ସେ ପୁଅକୁ ସାତ ଆଠ ଦିନ ହବା ଭିତରେ ଆଙ୍କ ମନ୍ଦିର କାମ ସରିଗଲା ଯେମତି ସରିଗଲା ଙ୍କ ମନ ତ ଉଛନ ପୁଅଟି ହେଇଛି ସେଠୁ ଯାଇକି ଜଣେଇଲା ଆଜ୍ଞା ମନ୍ଦିର କାମ ସରିଗଲା ଏବେ ଯିବି ପୁଅକୁ ଦେଖ କି ନା ଯିବୁ ଯେ ଆଉ ଆଗେ ଟିକେ ତା ଜାତକଟା ତିଆରି କରିଦେ। ହେଟୁ ତାଙ୍କ ସେଠି ଜଣେ ଆମର ଥିଲେ ଜ୍ୟୋତିଷ ତାଙ୍କୁ ହେଟୁ କହିଲେ କି ଆଉ ହଉ ଜାତକଟା ଆଜି ରାତିରେ ତାକୁ ବନେଇକି ଦେଇଦବୁ ସେ ପୁଅର ନାମକରଣ ବି କରିଦେଲେ। କହିଲେ ଏଇ ନାମକରଣ ଟା ନେ ତା ଜାତକଟା ବନେଇ ତା ଦବୁ ସେ କାଲି ଯିବ ତା ପୁଅକୁ ଦେଖି ଆଉ। ହେଠୁ ସେ କଣ କଲେ ସେଠୁ ଜାତକଟା ବନେଇଲେ ହେଇଠୁ ସକାଳୁ ଯାଇକି ମାଗିଲେ। ସେ ଯୋଉ ଛୁଆର ବାପା ଯିଏ ମତେ ଜାତକଟା ଦିଅନ୍ତୁ ପଣ୍ଡିତ ଦାଦା ମୁଁ ଯିବି ଆମ ଘରକୁ। ସେ କହିଲେ ଏ ଜାତକ ମୁଁ ତମକୁ ଦେଇପାରିବିନି ମୁଁ ଅର୍ଚଯ୍ୟ ଙ୍କୁ ହିଁ ଦେବି। ସେଠୁ ସେ କହିଲେ କଣ ଅର୍ଚାଯ୍ୟ ଙ୍କୁ ଦବୁ ସେ ତ କହିଲେ ମତେ ଦବୁ ନା ମୁଁ ତାଙ୍କୁ ମୁଁ ଦେବି। ହେଟୁ ଯାହା ହଉ ସେ ଅପେକ୍ଷା କଲେ ଅର୍ଚାଯ୍ୟ ଆସିବା ଯାଏଁ। ଦେଲେ ହେଟୁ ଇଏ କହିଲେ ଆଜ୍ଞା ଆମ ଜାତକଟା ଦିଅନ୍ତୁ ମୁଁ ଏବେ ଯିବି ମତେ ଭାରି ବ୍ୟାକୁଳ ଲାଗିଲାଣି। ହେଟୁ ଅର୍ଚାଯ୍ୟ ଖାଲି ସେ ଯୋଉ ପଣ୍ଡିତ କୁ କହିଲେ। କହିଲେ ଆଉ ଶୁଣ ତାକୁ ଜାତକ ଟା ଦେବା ଆଗରୁ ଖାଲି ଟିକେ ପଢିକି ଶୁଣେଇଦେ ତାପରେ ତାକୁ ଦେଇଦେ ସେ ଯାଉ ଆଉ।
ହୁଁ।
ଏତିକି ଯେତେବେଳେ କହିଲେ ସିଏ ଯେତେବେଳକୁ ସେ ପଢିଲେ କି ଏ ଛୁଆ ଟା ଯେତେବେଳେ ଗର୍ଭରେ ରହିଲା ସେ ଯେତିକି ଦିନି ଜୀବନ ନେଇକି ଆସିଛି ଯେ ଛୁଆ ଟା ଗର୍ଭରେ ରହିବ ତ ମୃତ୍ୟୁ ଟା ସୁନିଶ୍ଚିତ ଖାଲି ରହିବ ମା ମାସେ ଆଉ ଦି ମାସେ ହୋଉ, ତିନି ମାସେ ହୋଉ, ଛଅ ମାସେ ହୋଉ, ନଅ ମାସେ ହୋଉ ସେ ମରିବାଟା ସୁନିଶ୍ଚିତ କିନ୍ତୁ ସେ ସେତିକି ସମୟ ତାଙ୍କ ବାପା ଯୋଉଁ ଇଷ୍ଟକର୍ମ କଲେ ଯୋଉଁ ମନ୍ଦିର କାମ କଲେ। ଏଥିପାଇଁ ସେ ଛୁଆ ସମ୍ପୂର୍ଣ୍ଣ ହୋଇକି ବାହାରିଲା କେବଳ ତାଙ୍କ ବାପାଙ୍କର ଇଷ୍ଟ ଇଷ୍ଟ କର୍ମ ଯୋଗୁଁ ଛୁଆଟି ବଞ୍ଚିକି ରହିଲା ମାନେ ସିଏ ଆଚାର୍ୟ ତ ତାଙ୍କୁ ଛାଡିଲେନି ନା ମାନେ ମନ୍ଦିର କାମରେ ସେ ଲାଗିଲେ।
ହୁଁ।
ଠାକୁର କାମରେ ସେ ନାଗିଲେ ତ ସେଇଠି ସେ ହେଠୁ ଭୋ ଭୋ କରି କାନ୍ଦିଲେ ଆଉ। ହେଠୁ ତାଙ୍କ ଘରୁ ଗଲେ ତାଙ୍କ ଘରକୁ ଗଲେ ଗଲା ବେଳକୁ ତାଙ୍କ ସ୍ତ୍ରୀ ଅଭିମାନ କରୁଛନ୍ତି। ହେଠୁ ତାଙ୍କୁ ଯେମିତି ସବୁ କଥା କହିଲେ ହେଠୁ ସେ ବି ବୁଝିଲେ ସବୁ ଜିନିଷ। ହେଠୁ ଖୁସିରେ ରହିଲେ ଆଉ ମାନେ ଏଇଆା ହେଲା ଗୁରୁଙ୍କ ନିର୍ଦ୍ଦେଶ ଯିଏ ମାନିବ ତା ଅଗ ଗୋଡରେ କଣ୍ଟା ବି ବାଜିବନି ହଁ ପା ଗୁରୁ ଙ୍କ ନିର୍ଦ୍ଦେଶ ଯିଏ ମାନିବ କଶମିିନ କାଳେ ତା ଅଗ ଗୋଟରେ କଣ୍ଟା ବାଜିବ ନାହିଁ କାହିଁ ନାଁ ସିଏ କଣ ଜାଣିଥିବେ ମୋ ଛୁଆ ରହିଲା ମର ବୋଲି ସିଏ ଏକଥା ଜାଣିନାହାନ୍ତି ତେଣୁ ସେ ବ୍ୟାକୁଳ ହଉଛନ୍ତି କିନ୍ତୁ ସିଏ ଜାଣି ଜାଣିଛନ୍ତି ଯେ ମାନେ ଇଏ ଯଦି ଇଷ୍ଟକର୍ମର ବିରୁତ ହେଲା ଛୁଆ ମରିବାଟା ସୁନିଶ୍ଚିତ।
ହୁଁ।
ଆ ଦେଖୁନ ଆମର ଯୋଉମାନେ ସବୁ ଇଷ୍ଟକର୍ମ କରୁଛନ୍ତି ତାଙ୍କ ଘରୁ କେତେ କେତେ ବିପଦ କଟିଯାଉନି।
ଆଉ କଟି ଯାଉଛି ନା ବହୁତ।
ତୋ ଯୋଉ ଯାଉଛନ୍ତି ଯୋଉ କାମକୁ ସେରା କେବେ ବ୍ୟର୍ଥ ଯାଉନି କେବେ ନୁହଁ। ସେରା ଆହୁରି କଣ ହେଇଯାଆନ୍ତେ ଛୁଆ ପିଲା ସେ ସେରା ସେବାଟରେ କଟି ଯାଉଛି। ମାନେ କୋଉ ବାଟରେ ନା କୋଉ ବାଟରେ ସେ କାଟି ଦଉଛନ୍ତି ଯେତେବେଳେ ଜାଣିବ ଜଣେ ଠାକୁରଙ୍କ କାମ କରୁଛି ଆଉ ଠାକୁରଙ୍କ ତାଙ୍କ ଇଏରେ ଯିଏ ବାଧା ଆଇଲା ଜାଣିବ ସିଏ ସଇତାନ। ମାନେ ଆମର ଜଣ ଅଛନ୍ତି ଜୁଆାଇଁ ସେ କହନ୍ତି କହିଲେ ଯେତେବେଳେ ଠାକୁରଙ୍କ କାମରେ ଯିଏ ଆସିବ ବାଧା ସିଏ ପ୍ରଥମ ସୈତାନ ଯିଏ ତମଠୁ ଠାକୁରଙ୍କୁ ବିଚ୍ୟୁତ କରାଇଲା। ସିଏ ହିଁ ଶୈତାନ ଶୈତାନ ଆ ଦେଖୁନ ତାଙ୍କ ବାପାଟେ ତାଙ୍କ ସ୍ତ୍ରୀ କି କେତେ ଖୁସି ହଉଥିବେ ଯିବି ଦେଖିବି। ମାନେ ଦେଖିଲ ମାନେ କଣ ସେ କରି ପକେଇଲେ।
ସେଇଆ ଆଉ କେତେ ମା ହେଇଥିଲେ ସେଠି।
ହଁ ହେଇଥିଲେ କୋଡିଏ ଜଣ ଖଣ୍ଡେ।
ହୁଁ।
କୋଡିଏ ଜଣ ହେଇଥିଲେ ବହୁତ ଭଲ ବି ଲାଗେ।
ଭଲ ଭଜନ କୀର୍ତ୍ତନ ସବୁ ହେଇଥିବ।
ହଁ ଭଜନ କୀର୍ତ୍ତନ ଭଲେ ସେଇ ମା ଜଣକ ତ ତାଙ୍କ ଅନୁଭୂତି କହିଲେ କେ ମତେ ଖୁସି ଲାଗିଲା ଆଉ ସେଇ ଯାହା ଯିଏ କରୁଥିଲେ। ସେଇ ମା ହିଁ ତାଙ୍କ ଅନୁଭୂତି ଆରମ୍ଭ କଲେ ତାଙ୍କ ଝିଅ ନେଇଚି ସୁସ୍ଥ ହେଇନି। ତ ସେ କହିଲେ ମୋ ଝିଅକୁ ତୋ ତାଙ୍କ ଝିଅର ପ୍ରଥମ ଦରମା ପାଇଲା ତ ସେ ସେଥିପାଇଁ କରୁଥିଲେ ତ ସେ ତାକୁ କହିଲେ ମୋ ଝିଅ ତ ସ୍ୱସ୍ତିନ ନେଇ ଯେତେବେଳେ ଗଲା ହଷ୍ଟେଲରେ ମୁଁ ତାକୁ ଆମେ ଗୋଟେ ରାଇସ୍ କୁକର ଆଉ ଗୋଟେ ଇଏଟେ ଦେଇଥିଲୁ। ଇଣ୍ଡକ୍ସନଟେ ଛୋଟେ ଏ ଭାତ ଯୋଡିଏ କରିକି ଆଳୁଟେ ସିଝେଇ ଖାଇଦବ ବୋଲି। କହିଲେ ଆମେ ଯାଇକି ସେଠି ଦେ ଦେଖିଲା ଏଳକୁ ତାଙ୍କ ହଷ୍ଟେଲରେ କହୁ ଆଜ୍ଞା ଆମର ଏଠି ଦେଢଶହ ପିଲାଙ୍କ ପାଇଁ ଡେଲି ବିନା ପିଆଜ ରସୁଣ ରୋଷେଇ ହଉଛି।
ହୁଁ।
ଆଉ ରୋଷେଇ ହଉଛି ପ୍ଲସ ସେଥିରେ ସ୍ବାସ୍ତିନ ପିଲା ବି ବହୁତ ଥିଲେ। କହିଲେ ଦେଖନ୍ତୁ ଠାକୁର ଆମ ପାଇଁ କଣ ଭାବିକି ରଖିଛନ୍ତି।
ହୁଁ।
ଠାକୁର ଆମ ପାଇଁ କଣ ଭାବିକି ରଖୁଛନ୍ତି ଅନନ୍ତ ଅସୀମ ସେ ଭାବିକି ରଖୁଛନ୍ତି ଆମେ କିନ୍ତୁ ଜାଣି ପରୁନେ ଜାଣିପାରୁନେ। ମାନେ ପ୍ରତିଟି ଆମେତ ଠାକୁରଙ୍କ ସହ ଲାଗି ରହୁଛେ ସେଇଟା ହିଁ ଆମ ପାଇଁ ଶୁଭ ବେଳା ଆଉ ଟିକେ ବିଚ୍ୟୁତ ହେଲା ମାନେ ତ ବିପଦ ଘେରି ଧରିବ ଆଉ।
ହୁଁ।
ଆଉ ସବୁବେଳେ ବି ଶଇତାନ ଅପେକ୍ଷା କରିଥିବ କେମିତି ପଶିବି ବୋଲି।
ହଁ ହଁ।
ଏଇ ଆମରି ଦେହ ଦେଇକି ଶୈତାନ ପଶିବ ନା ଆଉ କେମିତି ପଶିବ ନା ଆଉ ଶୈତାନ କୁ ତଡିବାକୁ ହେଲେ ଇଏ ଯେମିତି ଅନ୍ଧାରକୁ ତଡିବାକୁ ହେଲେ ଆଲୋକ ଦରକାର।
ହୁଁ।
ଆଉ ସେମିତି ଶୈତାନଙ୍କୁ ତଡିବାକୁ ହେଲେ ଈଶ୍ୱର ଦରକାର ଆଉ।
ହଁ।
ଆଉ ନହେଲେ ହେଇପାରିବନି ଆଉ।
ହୁଁ।
ଏଇଆ କଥା ଆ କିନ୍ତୁ ବହୁତ ଭଲ ଲାଗିଲା। ମନ୍ଦିରରେ ମନ୍ଦିରରେ ଯେତେବେଳେ ସତ୍ସଙ୍ଗ ହବ। ସେତେବେଳୁ ଟିକେ ଯିବାକୁ ଚେଷ୍ଟା କରିବ ମନ୍ଦିରରେ ମନ୍ଦିର କାହିଁକି ନା ଏବେ ଆ ସେତେବେଳେ ସବୁ ପିଲାମାନଙ୍କୁ ଦାୟିତ୍ଵ ଦେଇ ଦେଇଛନ୍ତି, ପିଲାମାନେ ବଢିଆ କରୁଛନ୍ତି।
ହୁଁ।
ବହୁତ ବଢିଆ କରୁଛନ୍ତି ପିଲାମାନେ।
ହୁଁ।
ବହୁତ ବଢିଆ କରୁଛନ୍ତି, ଭଲ ବି ଲାଗୁଛି। ଏବେ ଆମର ଏଇଠି ସତ୍ସଙ୍ଗ ବିହାର ଉତ୍ସବ ହେଇଥିଲା ତେଇଶ ତାରିଖରେ
ହୁଁ।
ପୁରା ମାନେ ଆଶ୍ରମ ଭଳିଆ ପିଲାମାନେ ଆଗରେ ବସି ଗୀତ ଗାଉଥିଲେ। ଫିଲିମ୍ ସେମିତି ଆସୁଥିଲା ଯେମିତି ଲାଗୁଥିଲା କି ଆଶ୍ରମରେ ବସିଛି ମଣିଷ।
ହୁଁ।
ମାନେ ସେମିତି ସେମାନେ ସେଇ ଜାଗାଟାକୁ ସେମିତି ତିଆରି କରିଦେଇଥିଲେ। ବହୁତ ବଢିଆ ହଉଥିଲା ଆଗରୁ ବୟସ୍କ ଲୋକମାନେ ଯୋଉ କରନ୍ତି ମାନେ କୁନ୍ଥେଇ କୁନ୍ଥେଇ ଗୋ ଗୋଟେ କୀର୍ତ୍ତନ କର ସିଏଠୁ ଉଠିବ ସେଇ ଗାଉଥିବ ଭାରି ବୋରିଙ୍ଗ ଲାଗେ। ଏଇଟା କିନ୍ତୁ ଭାରି ବଢିଆ ବଢିଆ ଲାଗୁଛି ତାଙ୍କର ସ୍ୱର ଅଲଗା ବାଦ୍ୟଯନ୍ତ୍ର ଅଲଗା ଛୁଆ ମାନେବି ପୁରା ଏକ୍ସପର୍ଟ ପୁରା ରେଡି।
ହୁଁ।
ବଢିଆ କରୁଛନ୍ତି ଆଉ।
ହୁଁ।
ଭାରି ବଢିଆ ଲାଗୁଛି। ଖାଇବା ବି କ ଥିଲେ ଭାତ ଡାଲମା ଖଟାବି ଭଲ ଟେଷ୍ଟ ଲାଗୁଥିଲା।
ହୁଁ।
ଆଉ ଏଇୟା।
ହୁଁ।
ସନ୍ଧ୍ୟାବେଳେ ଚାହା ପିଇଥିଲ।
ହଁ ସନ୍ଧ୍ୟାବେଳେ ଚାହା ପିଇଥିଲି ମୁଁ ନାଲି ଚାହା ପିଉଛି କାଢା ଭଳିଆ କରିକି ଆଉ। ନାଲି ଚାହାରେ ହଁବା ମୁଁ ଆଉ କ୍ଷୀର ଚାହା ପିଉନି। ନାଲି ଚାହା ପିଉଛି ତା ଦେହରେ ଗୋଲମରିଚ ସୁ କି ଗୁଣ୍ଡ ତାପରେ ଡାଲଚିନି ଗୁଣ୍ଡ ତେଜପତ୍ର। ଏନେକ୍।
ସେଟା ବଢିଆ ହଜମ ହବ ଦେହ ସେଟା ବି ଦେହ ପାଇଁ ବହୁତ ହିତ।
ହୁଁ।
ଦେହ ପାଇଁ ବହୁତ ହିତ ଆଉ ଯୋଉ ଗୋଟେ ଏ ମଝିରେ ଇଁ କଣ ଗୋଟେ ଗ୍ରୀନ୍ ଟି ପିଉଥିଲ କହୁଥିଲ ଫୋନ ରେ।
ହଁ ଗୋଟେ ଗ୍ରୀନ୍ ଟି ପିଉଥିଲି ସେଟା ଗୋଟେ ହେଟା
କେମିତି ବନାହୁଏ?
ସେଇଟା ପୁଅ କରେ ତୁଳସୀ ପତ୍ର ଆଣିକି ଚିଆ ସିଡିସ୍ ଟିକେ ବତୁରା ହେଇଥିବ। ଚ଼ିଆ ସିଡିସ୍ ବତୁରା ହେଇଥିବ ତୁଳସୀ ପତ୍ର ପକେଇବ ତା ଦେହରେ ଟିକେ ମହୁ ପକେଇବ। ମହୁ ପକେଇକି ତାକୁ ଇଏ କରିକି ସେ ଚିଆ ସିଡିସ୍ ଦବ ଲେମ୍ବୁ ଟିକେ ପକେଇବ।
ହଁ।
ସେଇଟା ଗୋଟେ ଲେମନ ଟି ଟାଇପର ଗୋଟେ ହୁଏ ଆଉ ସେଇଟା।
ଓହୋ ସେଇଟା କିନ୍ତୁ ଦେହକୁ ପୁରା ହିତ ବହୁତ ଦାମବି ସେଟା ନା।
ସେଇଟା ଆଉ ଗୋଟେବି ଆସୁଛି କାୱାଟି ସେଟାବି ମାନେ ବଢିଆ ମାନେ ସେଟା ଆସୁଛି ଅନଲାଇନରେ ସେଟାବିି ବଢିଆ ଲାଗେ ଭାରି ମାନେ ତା। ଗରମ ପାଣିରେ ଫୁଟେଇଦବ ତାର ଦାମ ତିନିଶହ ପଚାଶ ଟଙ୍କା।
ଓ ଏତେ ଟଙ୍କାନା କେତେ ପଚାଶ ଗ୍ରାମ ଖଣ୍ଡେ ହେଇ
ନାଇଁ ତା ଦଉଛି କେତେଟା ପ୍ୟାକେଟ ଦଉଛି ହଁ ପାଉଜ ଦଉଛି ନିହାତି ଷାଠିଏଟା ଖଣ୍ଡେ ପାଉଜ୍ ଦଉଛି।
ଓହୋ।
ହୁଁ।
ତଥାପି ପନ୍ଦର ଟଙ୍କା ଏବେ ହେଇଯାଉଛି ଗୋଟେ ପାଉଚୁ ନା ଷାଠିଏଟା ଦଉଛି ନା। ଷାଠିଏଟା ହେଲେ ଧର ଦଶଟାକୁ ଦେଢଶହ ଷାଠିଏଟା ଦଉଛି ମାନେ ଉଁ କେତେ ଗୋଟାକ ପାଞ୍ଚ
ସେ ବୋଧେ ଅଫର ଟାଇମରେ ଗୋଟେ ପୁଅ ନେଇ ଆସିଥିଲା କିନ୍ତୁ ନବେ ଟାକୁ କହିଥିଲା କେତେ ଅଫର୍ ଟାଇମରେ ପୁଅ ଆଣିଥିଲା।
ହଁ ପାଞ୍ଚଟଙ୍କା ହେଇଯାଉଛି ଆଉ ପାଞ୍ଚ ଟଙ୍କା ହଉଛି କଣ ପାଇଁ କହିଲ ଆମର ର ଅଁ ଶହେ ଟଙ୍କାରେ କୋଡିଏଟା। ତିନିଶହ ଟଙ୍କାରେ ଷାଠିଏଟା ଆଉ ହଉ ହଉ ରଖୁଛି ଏବେ ଆଁ। ଟିକେ ଖାଇଦିଏ।
ହୁଁ।